ଆଜ୍ଞା ନମସ୍କାର।
ନମସ୍କାର ବନ୍ଧୁ ଜୟ ଜଗନ୍ନାଥ।
ହଁ।
ଆପ ଆପଣ କେମିତି ଅଛନ୍ତି?
ଭଲ।
ଭଲ ଅଛନ୍ତି?
ଆଜ୍ଞା।
ଆଚ୍ଛା ବୋହୁତ ବଢ଼ିଆ। ଆପଣ ଜଗନ୍ନାଥ ମନ୍ଦିର ପାଖୁରୁ ରୋହୁଛନ୍ତି ନୁହେଁ?
ନାଇଁ ଆମର ଡିଷ୍ଟ ସିନା ପୁରୀ ଆମର ଘର ଦୂର ହବ।
ଘର ଆପଣଙ୍କର କୋଉଠି?
ଯାହାହେଲେ ଦୂର ହବ ପଚାଶ କିଲୋମିଟର ହବ।
ବୋପା ବାବାରେ କୋଉଠି ମାନେ ପଚାଶ କିଲୋମିଟର କୋଉ ଜାଗାରେ ଆପଣଙ୍କ ଘରଟା ଯାଉଚି?
ଉଁ ଆପଣ ଜାଣିପାରିବେନି।
ନା କୁହନ୍ତୁ ସେମିତି ଓଡିଶାରେ ତ ସେମିତି କି
ନାଇଁ କୋଉଠା କହିବି ମାନେ କୋଉଠା କହିବି ମୋ ଶାଶୁ ଘର ନା ଆଉ ମୋ ଗାଁ କହିବି?
ଆପଣଙ୍କ ଶାଶୁ ଘର ବି କୁହନ୍ତୁ ଗ୍ରାମର ନାମ ବି
ଏ, ଶାଶୁଘର ଯୋଉ ପିପିଲିି ନିମାପଡା ପାଖାପାଖି।
ଶାଶୁ ର ପିପିଲି ନିମାପଡା।
ଆଜ୍ଞା।
ଆପଣଙ୍କର ବାପଙ୍କ ଘର?
ଆମର ସେପଟେଏ-ଏ-ଏ ଖୋର୍ଦ୍ଧା ଡିଷ୍ଟ ପାଖାପାଖି ହବ ନିରାକାର ପୁର ପାଖାପାଖି
ଖୋର୍ଦ୍ଧା ଡିଷ୍ଟିକ୍ ଆପ୍
କଣ ହେଲା?
ଆପଣ ଏତେ ଦୂରରୁ ବିଲଙ୍ଗ୍ କରୁଛନ୍ତି, ଏତେ ଦୂର ଖୋର୍ଦ୍ଧା ଆପଣଙ୍କ ଘର ନୁହେଁ?
ଆଉ ଖୋର୍ଦ୍ଧା ପୁରୀ ମଝା ମଝି ଆଉ।
ଏତେ ବାଟରେ କେମିତି କଣ ଆପଣଙ୍କ ବିଭାଗର ଯୋଗ ସୃଷ୍ଟି ହେଲା?
ନାଇଁ ସେମିତି ଆଉ କହିହେବ କଣ।
ଆଜ୍ଞା?
ମୁଁ କହିଲି ସେମିତି କଣ କହିହବ ଭାଗ୍ୟରେ ଯାହା ଥିବ ନା।
ହଁ ଆଚ୍ଛା ଏଇଟା ଆପଣଙ୍କର ପସ୍ତାବ ଦ୍ଵାରା ବିବାହ ସୃଷ୍ଟି ହେଇଛି?
ନାଇଁ।
ଆଜ୍ଞା।
ଭଲ ଭଗବାନଙ୍କର ଦାନ ଆପଣଙ୍କ ପ୍ରେମ ବହୁତ ସଫଳ ହେଇଛି।
ଆପଣ କଣ କରୁଛନ୍ତି?
ମୁଁ ଏବେ ଲଞ୍ଚ, ଅଫିସରୁୁ ଆସିଲି ଲଞ୍ଚ ସରିଲା। ମୋର ଏବେ ପଢ଼ାପଢ଼ି ଚାଲିଛି ମୁଁ ଭୁବନେଶ୍ୱରରେ ଏମ୍ ବି ଏ ସେକେଣ୍ଡ ଇୟର ଚାଲିଛି ମୋର ଆଉ ଗୋଟେ କମ୍ପାନୀରେ ବି ଏରିଆ ମ୍ୟାନେଜର ଅଛି ମୁଁ।
ଆଜ୍ଞା।
ଆଉ ଘର ସହିତ ପଢିବା ପାଇଁ ପଡୁଛି। ନିଜ ଖର୍ଚ୍ଚ ନିଜେ ଉଠେଇବା ପାଇଁ ପଡୁଛି। ନାଇଁ ତ ଆଉ ବାପା ମାଆଙ୍କୁ କଷ୍ଟ ଦେବାକୁ ଚାହିଁଲିନି, ବାପା ମାଆ ନିଜେ ମତେ ପଢେଇ ଏତେ ବାଟରେ ନେଇ ଛାଡିଲେ ଆଉ ତ ବେଶୀ କି କଷ୍ଟ ଦେବାକୁ ମୁଁ ଚାହିଁଲିନି। ସେଥିପାଇଁ ନିଜେ ନିଜେ ନିଜେ କଷ୍ଟକରି ନିଜେ ପଡୁଛି ବୁଝିପାରିଲେ କି?
ହଁ ସେଇଟା ତ ସବୁଠୁ ଭଲ।
ନିଜେ ତ ପଢିବା ପାଇଁ ପଡିବ ବାପାଙ୍କ ତ ବୟସ ବି ହେଇଗଲାଣି। ଆଉ ତ ନିଜେ ପଢ଼ିବା ପାଇଁ ପଡିବ, ମୋତେ ବି ଆସ୍ତେ ଆସ୍ତେ ବୟସ ଲାଗିଲାଣି ନା।
ଆଜ୍ଞା।
ପଚିଶ ବର୍ଷ ହେଇଗଲାଣି ମାନେ ଆଉ ତ ମତେ କିଛି କରିବା ପାଇଁ ପଡିବ ନା।
ଆଜ୍ଞା।
ସେଥିପାଇଁ ଆଉ, ନିଜେ ନିଜ ଖର୍ଚ୍ଚ ନିଜେ ଉଠେଇବା ପାଇଁ ପଡ଼ୁଛି।
ହଁ ଆମର ଯୋଉ ସୋସିଆଲ ମିଡିଆ ବିଷୟରେ କିଛି କହୁନାହାନ୍ତି?
ସୋସିଆଲ ମିଡିଆ ବିଷୟରେ କଣ କହିବି ସୋସିଆଲ ମିଡିଆ ତ ଆଜିିକାଲି ପୁରା ଉଠୁଛି ଆଉ ପଡୁ
ଆଜ୍ଞା।
ଆପଣ କୋଉଟା ୟୁଜ୍ କରୁଛନ୍ତି ଇନଷ୍ଟଟାଗ୍ରାମ୍ କି ଫେସବୁକ୍ କଣଟା ୟୁଜ୍ କରୁଛନ୍ତି?
ନାଇଁ ଫେସବୁକ୍ ୟୁଜ୍ କରେନି କେବଳ ଇନ୍ ଇନଷ୍ଟାଗ୍ରାମ୍ ଆଉ-ଉ-ଉ ହ୍ବାଟ୍ସଆପ୍।
ଇନଷ୍ଟାଗ୍ରାମ୍ ଆପଣ ବ୍ୟବହାର କରୁଛନ୍ତି?
ହଁ କରେ ଯେ ଏବେ ଦି ତିନି ଦିନ ହେଲା ମୋର କଣ କିଛି ପ୍ରୋବ୍ଲେମ୍ ଚାଲୁନି।
କଣ ପୋବ୍ଲେମ୍ ଆପଣଙ୍କର ଅସୁବିଧା ରହୁଛି ସମ୍ମୁଖୀନ ଇନଷ୍ଟାଗ୍ରାମରେ?
ସେଇଟା ତ ମାନେ ନାଇଁ ମୋର କଣ ଗୋଟେ ପ୍ରୋବ୍ଲେମ୍ ଅଛକି ମାନେ ଇନ୍ସ୍ଟାଗ୍ରାମ୍ ଓପନ୍ ହୋଉନି।
ଆଚ୍ଛା ଇନଷ୍ଟାଗ୍ରାନ୍ ଆପଣଙ୍କର ଓପନ୍ ହେଇପାରୁନି ଖୋଲି ପାରୁନି।
ଆପଣ କରିପାରିବେ କି?
ହ ଇନ୍ସ୍ଟାଗ୍ରାମ୍ ମୁଁ କରିପାରିବି ମୁଁ ତ ବ୍ୟବହାର କରେ ଇନ୍ଷ୍ଟାଗ୍ରାମ୍।
ଆପଣଙ୍କୁ ମାନେ ଏକ୍ଟ୍ରା ମେସେଜ୍ ରେ ସ୍କ୍ରିନ୍ ସଟ୍ ଛାଡିବି ଆଉ।
ଆପଣ ମୋତେ ଇନ୍ଷ୍ଟାଗ୍ରାମ୍ ର ଆପଣଙ୍କର ପ୍ରୋଫାଇଲ୍ ର ଅଛି ଆପଣ ମତେ ଛାଡନ୍ତୁ ମୁଁ ଦେଖେ କଁ ହେଇଚି। ଆପଣ ଇନଷ୍ଟାଗ୍ରାମ୍ ରେ ଭିଡ଼ିଓ ବନାନ୍ତି?
ଭିଡିଓ ମତେ ପସନ୍ଦ୍ ନୁହେଁ ଯୋଉ ରଲ୍ସ୍ ହରିକା ବଟ୍ ଫଟ ହରିଆ ପୋଷ୍ଟର କରେ।
ଆ ଆପଣଙ୍କର ଫଟ ପୋସ୍ଟ୍ କରନ୍ତି ଠିକ୍ ଅଛି ବୋହୁତ୍ ବଢ଼ିଆ। ଠିକ ଅଛି ଆପଣଙ୍କ ଭାଇ ବହୁତ୍ ଭଲ ନା?
ହଁ ଭଲ ସବୁ।
ଠିକ ଅଛି ଆପଣ ତ ସେତିକି ଦର୍ କାରେ। ଜୀବଧନ୍ଦା କିଛି ନାଇଁ ଆଉ ଆପଣଙ୍କର ପରିବାରରେ କିଏ କିଏ ଅଛନ୍ତି?
ଅଛନ୍ତି ବାବା ମାମା ଆଉ ଦିଅର ଆଉ ଉ ମୁଁ ଆଉ ମୋ ସ୍ଵାମୀ ଆଉ।
ଆଚ୍ଛା ଆପଣଙ୍କର ଭାଇ କିଏ ଅଛନ୍ତି କି ନିଜ ଭାଇ?
ହଁ ଅଛନ୍ତି ଦିଟା ଭାଇ ଅଛନ୍ତି।
କଣ କରଚନ୍ତି?
ସିଏ ସବୁ ବାହାରେ ରହୁଛନ୍ତି ସାନ ଭାଇ ଯିଏ ସିଏ ଡିପ୍ଲୋମା କରୁ ଛନ୍ତି ତା ବାଦ୍ ଜବ୍ ବି କରିଚନ୍ତି ବାହାରେ ଅଛନ୍ତି ଯାଇଁକି।
ବହୁତ୍ ବଢିଆ।
ଆଉ ବଡ ଭାଇ ଯିଏ ମ୍ୟାରେଜ୍ କରିଦେଇଅନ୍ତି ବଟ୍ ଜବ୍ କରିଛନ୍ତି ସବୁ ବାହାରେ।
ଆଚ୍ଛା ଆଚ୍ଛା ବୋହୁତ୍ ବଢିଆ।
ଆଜ୍ଞା।
ଆପଣଙ୍କର କେଉଁଟା ପସନ୍ଦ୍?
ଖାଇବା ପାଇଁ ସେମିତି ମୋର କିଛି ନହିଁ ଭେଜ ଉପରେ ସବୁ ପସନ୍ଦ୍।
ଭେସ୍ ଖାଆନ୍ତି ଆପଣ?
ଆଜ୍ଞା।
ବୋହୁତ୍ ବଢ଼ିଆ।
ଆପଣଙ୍କ କଣବ ସ ନନ୍ ଭେଦରେ।
ହଁ ମୁଁ ତ ରାକ୍ଷାସ କହିଲେ ଚଳିବ।
ଏହ୍। ହଁ ନନ୍ ଭେସ୍ ତ ପୁଅମାନକର ବି ତିବ ସମଦାଏ।
ସେଇଥିପାଇଁ ତ ମତେ ବେଶୀ ବହୁତ୍ ପସନ୍ଦ୍ ହୋଉଛି ମାଛ। ଆଉ ହଉଛି ମଟନ୍ ଚିକେନ ମତେ ଭଲ ଲାଗେ ନା ମୋର ଆଲର୍ଜି ଥାଏ ତ। ସେଥିପାଇଁ ବେଶୀ ମୁଁ ଚିକେନ୍ ଖାଏନି। ଏଥି ବି ମୁଁ ସୋମବାରରୁ ରବିବାର ଭିତରେ ବି ସବୁଆରେ ଖାଇଦେବାର ମାଏ ସକ୍ଷମ ଅଛି ମୋର।
ଓ ହୋ।
ବନ୍ଦ ନହିଁ।
ହୁଁ ଅଭ୍ୟାସ ହେଇଯାଇଛି ଗୋ
ବାହାରେ ଆମେ ତ ସବୁ ଏ ଚଳିହବନି। ଖାଇବା ପାଇଁ ପଡିବ ନିଜକୁ ନିଜ।
ଆଜ୍ଞା।
ନିଶ୍ଚିତ ଆପଣ କୋହୁଛନ୍ତି ମାନେ ଛୋଟ ବେଳୁ ମାନେ ଆପଣ ଛାଡି ସାରିଲେ ମାନେ ଆପଣଙ୍କୁ ମାନେ ଧର୍ଯ୍ୟ ମାନିବାକୁ ପଡିବ।
ଆଜ୍ଞା।
ଯା ହୋଉ।
ଆଉ କୁଆଡେ ସବୁ ବୁଲିବାକୁ ଯାଇଥିଲେ ରଜରେ?
ରଜରେ ମୁଁ କୁଆଡେ ଯାଇ ନଥିଲି। ଘରେ ହେଇ ଥିଲି ରଜରେ ଛୁଟି ଥିଲା ଘରେ ହିଁ ବୁଲିିବାକୁ ତ ସେମିତି ତ ମୁଁ ଯାଜପୁର ରହୁଛି ରୋଡରେ। ଆଉ ତ ମୁଁ ସବୁବେଳେ ବୁଲୁଛି ଆଉ କଣ ବୁଲିବି?
ତ ସେଲିବ୍ରେସନ ହଉଥିବ ନା?
ସେଲିବ୍ରେସନ ତ କିଛି ନାହିଁ ରଜ ତ ଘରେ ହିଁ ପିଠା ପଣା ଖାଇକି ମସ୍ତି କରିବା କଥା ଆଉ ସେମିତି ଯେ ମୋତେ ଉତ୍ସାହ କରିବା ଭଲ ଲାଗେ ନା ମୋତେ ଘରେ ସମୟ ଦେବା ଭଲ ଲାଗେ। ଯେହେତୁ ପରିବାର ମତେ ବହୁତ ଭଲ ପାଆନ୍ତି।
କୋଉ ସବୁ ପର୍ବପର୍ବାଣୀ ଚାଲେ?
ଆମର ସବୁ ପର୍ବ ପର୍ବାଣୀ ଚାଲେ। ରଜ ଦୋଳ ଆଉ ଦୁର୍ଗା ପୂଜା ଲକ୍ଷ୍ମୀ ଲକ୍ଷ୍ମୀ ପୂଜା ଗଣେଶ ପୂଜା ତ ଆମର ବହୁତ ଫେମସ୍।
ଆଜ୍ଞା।
ଏଥର ଗଣେଶ ପୂଜା ଆମର ଗାଁରେ ପୁରା ଅଛି ରେକର୍ଡ ଅଛି। ନାଇଁ ଆମର ଟିକେ ଉଚ୍ଚ ଆମର ଉଚ୍ଚକୋଟୀର ଗଣେଶ ପୂଜା ହୋଇଥାଏ ସବୁ ଲୋକ ଦେଖନ୍ତି ବହୁତ ଉଚ୍ଚକୋଟୀର ହୋଇଥାଏ। ବହୁ
ଯୋଉ ରଥଯାତ୍ରା ଉପରେ କି କହିବାର ଏଇଆ ମୁଁ କହିଲି ରଥଯାତ୍ରା ଉପରେ କିଛି କୋହୁ ନାହାନ୍ତି
ରଥଯାତ୍ରା ତ ଆଉ ଅଳ୍ପ ଦିନ ଆମର ରଥଯାତ୍ରା ଅନୁଷ୍ଠିତ ଆମର ରଥଯାତ୍ରା ବି ବହୁତ ବହୁତ ଭଲରେ ହୁଏ।
ଆଜ୍ଞା।
ଆପଣଙ୍କର?
ହଁ ଆମର ତ ଏବେ ତ ହେଇଛି ଯୋଉ ଆମର ଦେବସ୍ନାନ ପୂର୍ଣ୍ଣିମା ଯାଇଛି। ଆଉ ଦେବସ୍ନାନ ପୂର୍ଣ୍ଣା ଯୋଉଁ ଠାକୁର ଗାଧେଇକି ବର୍ଷମାନ ରହିବେ।
ଆଜ୍ଞା
ଅ ଅଣସର ଘରୁ ବାହାରିଲା ପରେ ଆଜ୍ଞା?
ବା ଆପଣଙ୍କ ସହି ଯୋଉ କଥା ହଉଛି କେତେ ସମୟ ହେଇଛି?
ବର୍ତ୍ତମାନ ଆଠ ମିନିଟ ହେଇଛି।
ମତେ କାହିଁ ଦେଖଉନି କେତେ ସମୟ ହେଇଛି ବୋଲି? ନାଇଁ ନାଇଁ ମୋତେ କାହିଁ ଦେଖଉନି ଯେ କିଛି ସମୟ ମୋର ଜିରୋ ଦେଖଉଛି।
ଉପରେ ଦେଖାଉନି କି ସ୍କ୍ରିନ ରେ?
ନାଇ ସ୍କ୍ରିନ୍ ଦେଖଉନି ମତେ କିଛି କୌଣସି
ହଉ ଠିକ ଅଛି ମୋର ଟାଇମ ହେଇଗଲେ ମୁଁ ଆପଣଙ୍କୁ କହିବି ଆଉ।
ନାଇଁ ନାଇଁ ସେ କ ତ ମତେ କେତେ ସମୟ ଦେଖଉନି ଜିରୋ ଦେଖଉଛି ତ।
ଆଚ୍ଛା ସିଏ କଣ ପ୍ରୋବ୍ଲେମସ୍ତ ଟିକେ ଦେଖାଉନଥିବ ଆଉ। ଏଇନା କେ ଅଫିସ କି ପଳେଇବେ?
ହଁ ନମ ସାରିକି ଯିବୁ। ମୁଁ ଅଛି କମ୍ପାନୀ ଗୋଟେ ଏରିଆ ମ୍ୟାନେଜର ଅଛି ଆମର ସବୁ ଏମ ଆର ଟାଇପ ର ଆଉ। ମେଡିସିନ୍ ସବୁକିଛି ଜିନିଷ ଅଛି। ଆଉ-ଉ-ଉ-ଉ ମାନେ ସବୁଠୁ ବିଗ୍ କମ୍ପାନୀ
ବୋଲେ ଆପଣ ସେଲିଂ କରନ୍ତି?
ନା ଆମେ ସେଲିଂ କିଛି କରିବୁନୁ ମୁଁ ଏ ଅଣ୍ଡରରେ ପିଲା ଅଛନ୍ତି ସେମାନେ କରେଇବେ । ଅଛନ୍ତି ସେମାନେ ଡିଷ୍ଟ୍ରିକ୍ଟର ସେଲ୍ସ ମ୍ୟାନଜର ସେମାନେ ହିଁ ହ୍ୟାଣ୍ଡେଲିଙ୍ଗ କରିବେ ।
ଆଜ୍ଞା।
ମୁଁ ସମସ୍ତଙ୍କୁ ଭଲ ପାଏ ତ ପିଲାଙ୍କ ମତେ ମୋ ସହିତ ଅଣ୍ଡରେ କାମ କରିବାକୁ ଭଲ ଲାଗେ ମୁଁ କାହାକୁ ଗାଳି ଦିଏ ନା ସମସ୍ତେ-ଏ-ଏ-ଏ ତୁ ମୁ କେ ସମସ୍ତେ କାମ କର ମଜା ମସ୍ତି କାମ କରେ।ଆମକୁ କେହି କହିବେନି ମୁଁ ବି ତମକୁ
ଆଜ୍ଞା ସେଇଟା ତ ଭଲ ଖୁସିର କଥା ।
କାରଣ ତମେ ଯଦି ମୁଁ ଉପରୁ କିଛି ଶୁଣିଲି ମତେ ହେଡ ରୁ ଲୋକ ମାନେ ମତେ କହିଲେ ମୁଁ ତ ତମକୁ ଅଟୋମେଟିକାଲି କହିବି।
ଆଜ୍ଞା ।
ଆଉ କିଛି ବାଟ ହି ନାହିଁ ନା ମୁଁ ତମକୁ ହିଁ ସବୁ କହିବି ନା।
ହଁ ।
ସେଇଥିପାଇଁ ମୁଁ ପିଲାଙ୍କୁ ସେ ମୋତେ ପିଲା ଭଲ ମାନେ ମଁ ସେ ମୋ ସହିତ କାମ କରନି ସେମାନେ ।
ଆଜ୍ଞା ।
ଆଜ୍ଞା ଆଉ ଆଉ କଣ କୁହନ୍ତୁ?
ଆପଣଙ୍କର କ ଏଇ କଟକ ଡିଷ୍ଟ
ଆଉ ଆମର ଯୋଉ-ଉ-ଉ ଆମର ଯୋଉ ଚାରିଧାମ ବିଷୟରେ ଜାଣିଛନ୍ତି?
ହଁ ଚାରିଧାମ ମତେ-ଏ-ଏ-ଏ ଅଳ୍ପ ବହୁତ ବେଶୀ ଜାଣିନି ଆପଣ ସେପଟର ଲୋକ ନା ଆପଣ କହିପାରିବେ । ହ
ଉଁ-ଉ-ଉ-ଉ ମାନେ ଆମର ତ ଅଛି ତ ଚାରିଟା ଧାମ
ଆଜ୍ଞା
ହେଲେ ଆମର ଚାରିଟା ଧାମ ଅଛି ତ ଟୋଟାଲ ଆଉ-ଉ-ଉ ପୁରୀ ଆଉ ଅଯୋଧ୍ୟା ଆଉ ଆମର ରାମେଶ୍ଵରମ, ବୈଦ୍ରୀନାଥ ଏଇ ଚାରିଟି ।
ହଁ
ଆଉ ଭଲ ଭଲ ଦର୍ଶନୀୟ ସ୍ଥାନ ସବୁ ଅଛି ।
ଆହୁର ତ ବହୁତ ଦର୍ଶନୀୟ ସ୍ଥାନ ଅଛି ଆପଣଙ୍କ ଏବେ କେତେ ସମୟ ଦେଖିଲା?
ଆଜ୍ଞା?
କେତେ ସମୟ ଦେଖଉଛି?
ହଉ ଠିକ ଅଛି ହେଇଗଲାଇ ଟାଇମ।
ଅ ହଉ ହେଇଗଲେ ଏଗାର ମିନିଟ ହବ । ତ ଏବେ ଅଟୋମେଟିକ କଟିଯିବ ।
ଠିକ୍ ଅଛି ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ଧନ୍ୟବାଦ ଜୟ ଜଗନ୍ନାଥ ।